ନମସ୍ତେ ମିନାକ୍ଷୀ ଦାସ। ନମସ୍କାର ମୀନାକ୍ଷି ଦାସ।
ନମସ୍କାର ନମସ୍କାର।
ଆଜ୍ଞା। ଆଜ୍ଞା ମୁଁ ଏଇଠୁ କହୁଥିଲି ଆପଣ କିଏ କହୁଥିଲେ?
ଜାଣି ସାରିଲିଣି ଆପଣ କିଏ କହୁଛନ୍ତି?
ହଁ ଆପଣ ଭଲ ଅଛନ୍ତି?
ହଁ ମୁଁ ବହୁତ ବଢିଆ ଅଛି ବହୁତ ଖୁସିରେ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବହୁତ ଭଲ ଅଛି। ଆପଣ? ଖୁସିରେ ରୁହନ୍ତୁ ଏମିତି ଖୁସିରେ ସବୁବେଳେ ରୁହନ୍ତୁ। ଆଜ୍ଞା।
ଆପଣଙ୍କ ପରିବାର କେମିତି ଅଛନ୍ତି?
ମୋ ପରିବାର ବହୁତ ଖୁସି ଆଉ ସୁଖରେ ଅଛନ୍ତି।
ହଁ ମୋ ପରିବାର ବି ସବୁ ସୁଖ ଶାନ୍ତି ସମସ୍ତେ ଖୁସିରେ ଅଛନ୍ତି।
ଆପଣ କଣ ଖାଦ୍ୟ ଖାଇଥିଲେ?
ମୁଁ ଖାଇଥିଲି ନା ମୁଁ ଖାଇଥିଲି ଆଜି ଭାତ ଡାଲି କାକୁଡି ସାଲାଟ୍। ଆଉ ଶାଗ ଭଜା। ଆମ୍ବ ଏବେ ତ ଆମ୍ବ ସିଜିନ ଚାଲିଛି ନା।
ଆଜ୍ଞା।
କଣ କହିଲେ?
ଆପଣ କୋଉ ମନ୍ଦିର କୁ ଯାଇଥିଲେ ନା ଆଜି?
ହୁଁ ଯାଇଥିଲି ଆଜି ଆମ ଗାଁରେ ଗୋଟେ ମନ୍ଦିର ଅଛି ସେଇଠିକି ତ ଯାଇଥିଲି।
ଓହୋ ଭଲ ଆଉ ମନ୍ଦିରକୁ ଯାଆନ୍ତୁ ସବୁଦିନ ସୁସ୍ଥ ରୁହନ୍ତୁ।
ହଁ ସୁସ୍ଥ ସୁସ୍ଥ ସୁସ୍ଥ ତ ଅଛି ଆଉ। ଆଉ ଆପଣ କି କି ଗଛ ସବୁ ଲଗେଇଛନ୍ତି?
ଆମ ଘରେ ଅଛି ଟମାଟ ଗଛ ମନ୍ଦାର ଗଛ ଡାଳିମ୍ବ ଗଛ। ଆଲୋଭେରା ଗଛ ଆଉ ଗୋଟେ ବେଲ ଗଛ ଉ ଛି ଆଉ ଗୋଟେ ଏ ଯୋଉ ମନି ପ୍ଲାଣ୍ଟ। ସେ ଗଛ ଅଛି ଏଇ ସବୁ ଆମର ବେଶୀ ଜାଗା ନାହିଁ ଆମର ଛୋଟ ଜାଗାରେ ଅଳ୍ପ ଅଳ୍ପ ଗଛ ଲେ
ଆଉ ଚୁଟି ଉପୁଡୁଛି କଣ କୁହନ୍ତୁନି ଟିକେ ଲଗେଇମି?
ଚୁଟି ଉପୁଡୁଛି ତମେ ଲଗା ନଡିଆ ତେଲରେ ଉ ହା ଟିକେ ନାଲା ନାଲା ମନ୍ଦାର ଫୁଲ ଆଉ ହୋଉଛି ମେଥି ଆଉ ହଉଚି କଣ କୁଅନି ଆଲୋଭେରା ଯୋଉ ଖଣ୍ଡ ଖଣ୍ଡ ଆ ଆଲୋଭେରା ଆଣିକି ପକେଇକି ତାକୁ ପୁରା ଫୁଟେଇ ଦବ ଭଲସେ ପିଆଜ ଗୋଟେ ପକେଇ ଦବ। ପୁରା ଯେମିତି ସିଏ ପୁରା କଳା ହେଇଯିବ ଫୁଟି ଫୁଟିକି ସବୁ ଜିନିଷ ପୋଡିଯିବ ତାପରେ ତାକୁ ଛା କି କି ଲଗେଇବ ମୁଣ୍ଡରେ।
ମୁଁ ଲଗେଇଥିଲି ଥରେ ମନ୍ଦାର ପତ୍ର ଆଉ ହଉଚି ଜିରା। ଆଉ ମନ୍ଦାର ପତ୍ର ଲଗେଇଥିଲି ମନ୍ଦାର ମେଥି ହଁ ମେଥି ଆଉ ହଉଚି ଉଁ କଣ କହିଲ ମନ୍ଦାର ପତ୍ର ମନ୍ଦାର ଫୁଲ ବି ପକେଇଥିଲି ଆଉ ନଡିଆ ତେଲ ଫୁଟେଇ ହୁଁ ଦି ମାସ ଖଣ୍ଡେ ଲଗେଇଛି ତାପରେ ଚୁ ଟି ମୋର ଉପୁଡିଲାଣି ତାପରେ ଦେଖିଆ ତାପରେ ଆଉ ଲଗେଇଲିନୀ ତ ଆଉ ଟୋଟାଲି ଆଉ। ସେ ଦୋଶରୁ ଏବେ ପ୍ରବଳ ଉପୁଡୁଚି।
ଲଗେଇଲେ ଚୁଟି ଉପୁଡିବା ପାଇଁ ସେଟା କମିଯାଏ ଲଗାନ୍ତୁ ଭଲ ଜିନିଷ ଟା। ଆଉ ଗୋଟେ ହଉଛି ରୋଜ୍ ରୋଜ୍ ମେରୀ ୱାଟର ଗୋଟେ ଆସୁଛି ଏବେ।
ହୁଁ।
ସେଇଟାକୁ ଲଗେଇଲେ ବି ଭଲ।
ସେଇଟା ଭଲ ତ ଚୁଟି ଉପୁଡିବନି ଆଉ ନା?
ନା ଚୁଟି ଉପୁଡିବନି ବେଶୀ ବି ତା ସାଇଟ୍ ବେବି ହେୟାର ସବୁ ଛୋଟ ଛୋଟ ଚୁଟି ସବୁ ଉଠିବ। ଭଲ।
ଆମ ସାଙ୍ଗ ଜଣଙ୍କର ମୁହଁରେ ପୁରା ବ୍ରଣ ମେଞ୍ଚେ ହେଇଯାଇଛି।
ତାଙ୍କୁ କୁହ ଯୋଉ ନିମ ପତ୍ର। ବାଟିକି ଲଗେଇବେ।
ହୁଁ।
ଲଗେଇଲେ କମିଯିବ ଆଉ ରାତିରେ ହଁ ଆଉ ଆଲୋଭେରା ଜେ ଆଲୋଭେରା ଜେଲ୍ ସ ସକାଳେ ସଞ୍ଜେ ଲଗେଇବେ ମୁହଁ ଗୋଟେ ଭଲ ଫେସ୍ ୱାସ ରେ ତାକୁ ମୁହଁ ଟାକୁ ଧୋଇବେ।
ହୁଁ।
ଲଗେଇଲେ କମିଯିବ।
ଓହୋ ତାହେଲେ ତାକୁ ସେଇଆ କଇମି ଆଉ ସିଏ କିନ୍ତୁ ସବୁଆଡୁ ଆଣିକି ସମୀ ଯିଏ ଯାହା କହିଲା କି ସ ସବୁଆଡୁ ଆଣିକି ମୁଁହରେ ଲଗଉଛି।
ସବୁଆଡୁ ଲଗେଇଲେ ମୁହଁ ଟା ଶୁଣ ସବୁଆଡୁ ଲଗେଇଲେ ମୁହଁ ପୁରା ମାନେ ଅଧିକ ଯୋଉଟା ନ ସୁଟ କରିବ ଯି ଯୋଉଟା କହିଦବ ଲଗେଇଦବ। ହଁ ମୁହଁ ଟା ଇଏ ହେଇଯିବ। ଗୋଟେ ହିମାଲୟାର ଫେସ୍ ୱାସ ଲଗାଅ ଭିମ୍ ର ଆଉ ନିମପ ତ୍ର ଟିକେ ବାଟିକି ସପ୍ତାହରେ ହଁ ନିମପତ୍ର ଥ ସପ୍ତାହରେ ଦିଥର କାଟିକି ଲଗାଅ। ସେଟା ନେଚୁରାଲ ଜିନିଷ କିଛି ବି ମାନେ ଯୋଉ ପ୍ରକୃତିରୁ ସେଟା ଆସେ ସେଟା କି କିଛି ବି ଇଏ ହବନି ତ ହା ଆରାମ ସେ ଇଏ ହେଇଯିବ ତମେ ଲଗେଇବ।
ଦେଖିବା ନହେଲେ ସେଇଆକୁ ଲଗେଇବା ଆଉ ତାକୁ କହିବି ନହେଲେ ସେଇଆକୁ ସିଏ ଲଗେଇବ।
ହଁ ଲଗେଇଲେ ବହୁତ୍ ଭଲ ହେଲେ। ଛାଡିଯିବ ମୁଁହ ରୁ ମୁଁ ଆଉ ହଉଛି କଣ କୁହନି ସେ ଯୋଉ। ଗୋଟେ ରାତିରେ ସବୁ ସକାଳୁ ଇଏ ସବୁ କଣ କୁହନି? ଏଇ ମ ତୁଳସୀ ପତ୍ର ସଖାଳୁ ତୋଳି ଆଣିଥିବ ତୁଳସୀ ପତ୍ର ରାତିରେ ତ ଗଛ ଛୁଅନ୍ତିନି। ରାତିରେ ଶୋଇଲା ବେଳେ ହଁ ତୁଳସୀ ପତ୍ର ରାତିରେ ଏମିତି। ପାଣିରେ ପକେଇକି ପାଣି ରେ ପକେଇଦବ ତୁଳସୀ ପତ୍ର ଟାକୁ ହେଲା ତାକୁ ଘୋଡେଇକି ରଖିଦବ ସକାଳୁ। ଉଠିକି ସେ ତୁଳସୀ ପତ୍ର ଟାକୁ ସେ ପାଣିରେ ପୁରା ଚକୁଡି ଦବ।
ହୁଁ।
ଉପଡି ଦେଇ ସାରିଲା ପରେ ସକାଳୁ ଉଠିଲେ ତ ଆମେ ସମସ୍ତେ ଓଡିଆ ଘରେ ମୁହଁ ଦଉ। ସେଇ ପାଣିରେ ମୁହ ଟାକୁ ଧୋଇବ ମୁହ ଟାକୁ ଧୋଇବ ହଁ ମୁହ। ହ ଧୋଇବ ମୁହଁ ଧୋଇକି ମାନେ ଟାୱାଲରେ ପଛିବନି। ସେଟା ସେମିତି ଥିବ ନା ସେଟା ଓଦା ଥିବ ଓଦା ଟା ଯେମି ତମ ମୁହଁରେ ମରିବୁ ମରିଲେ ତାପରେ ଆଁ।
ମୁକହିଲି ଆପଣ ବୋଧେ ସବୁଦିନ ଏମିତି କରନ୍ତି।
ନା ନା ମୋ ମୁହଁରେ ତ କିଛି ବାହାରେନା ମୁଁ ଏଗୁଡା କରେ ନା ମୁଁ ଗୋଟେ ଦେଖିଥିଲି ଗଟେ ଗୋଟେ ଜାଗାରେ ଗୋଟେ ପଢିଥିଲି।
ଆଚ୍ଛା।
ହଁ ସେଇଆକୁ ଲଗେଇଲେ ମୁହଁରେ ବ୍ରଣ ବି ବାହାର ନା ମୁଁ। ମୁଁ ମୋ ପିଇସି ଜଣଙ୍କୁ କହିଥିଲି ସିଏ ଲଗେଇଲା ଆଠ ଦିନ କଥର ତାର ମୁହଁରୁ ପୁରା ଅଛି ମାନେ ବହୁତ କମିଗଲା ମାନେ ଆଉ ଲଗେଇଲାନି ପୁଣି ଏବେ ବାହାରିଚି ପୁରା।
ଓହୋ ପୁରା ଲଗେଇଲିନି ବୋଲି ବାହାରିଛି ଆଉ।
ହଁ।
ଆଉ ଆପଣଙ୍କ ଗାଁରେ ପା ପାଣିପାଗ ବିଭାଗ କେମିତି?
ହଁ ଆମର ପୁରା ଗରମ ଜୋରେ ହଉଚି ବର୍ଷା ଟା ଉଠେଇଥିଲା ହେଲାନି।
ହୁଁ ଆମ ଆଡ ଟିକେ ଟିକେ ବର୍ଷା ପକଉଚି।
ଟିକେ ଟିକେ ପକଉଚି।
ହୁଁ। ମାନେ ପକଉଚି ବୋଲିକି ଟିକେ ଟିକେ ପକଉଚି ଜୋର ପକେଇନି ଆଉ ଜୋର ପକେଇଲେ ଟିକେ ଥଣ୍ଡା ଲାଗନ୍ତା କି କିନ୍ତୁ ବହୁତ ଟିକି ଟିକିଏ କରିକି ପକଉଚି ଆଉ ଛିଞ୍ଚୁଚି ଆଉ।
ଜୋରେ ପକେଇଲେ ଏଲେ ଭଲ ଲାଗନ୍ତା ଟିକେ ଥଣ୍ଡା ଲାଗନ୍ତା।
ହୁଁର ମାନେ ଜୋର ପକେଇଲେ ଟିକେ ଥଣ୍ଡା ଲାଗନ୍ତା ଆଉ।
ହଁ। ମୁଣ୍ଡା ଲାଗନ୍ତା ଟିକେ ଭଲ ଲାଗନ୍ତା
ଥଣ୍ଡା ତ ଲାଗ ହଁ। ତ ଏବେ ଟିକେ ଟିକିେ ଏମିତି ଛିଞ୍ଚିକି ପଳେଇଲେ କଣ ଗରମ ବେଶୀ ଗୁଳୁଗୁଳିଟା ହଉଚି।
ହଁ ବହୁତ ଗରମ ହଉଚି ବହୁତ ବିରକ୍ତିଆରି ଲାଗୁଚି।
ହୁଁ ଚିଡ଼ଚିଡି ଅଧିକ ଗରମ ହେଲେ ଚିଡ଼ଚିଡିଆ ଲାଗିବନି।
ହଁ।
ଅଧିକ ଚିଚିଡିଆ ହିଁ ଲାଗୁଚି।
ହୁଁ ଆଉ ରଜ ବି କୁଆଡ଼େ ବୁଲାବୁଲି କରିବାକୁ ଯିବେ?
ରଜରେ ବୁଲିବାର ଅଛି ବୁଲିବାକୁ ଯିବାର ଅଛି କିନ୍ତୁ ମୋ ସାଙ୍ଗମାନେ ଯଦି ଆସିବେ ଯିବି ନହେଲେ ନାହିଁ।
ହଁ।
ନହେଲେ ଆମ ସେପଟ ଗାଁ ରେ ଦୋଳି ଲାଗେ ସେଇଠିକି ଟିକେ ଯିବି ଆଉ।
ହୁଁ ଦୋଳି ଆପଣ ଖେଣନ୍ତି?
ହଁ ଦୋଳି ଖେଳେ ଯେ ବେଶୀ ନୁହେଁ ଆଉ ଅଳ୍ପ ଅଳ୍ପ ଆଉ। ଗୋଟେ ଥର ଦୋଳି ଖେଳି ଥିଲି। ପୋଲିସି ନା ପୋଲିସ ହଁ ଗୋଟେ ଥଳ ଡୋଳି ଖେଳୁଥିଲି। ପୋଲିସ ଆଇଲେ ଯେ ଥରେ ଲକଡାଉନ ସମୟରେ
ହଁ।
ଏଇଥରକ ଦୋଳିରେ ଚଢ଼ିଚି ତ ହଠାତ୍ ପୋଲିସ ଆସିଲେ ଦୌଡ଼ିଛି ପୋଲିସ ବାଲା ଦେଖିକି ପୁରା ଆଁ କରିକି ଅନେଇଚି। ତ ଆମେ ଦୌଡ଼ିଚୂ।
ହୁଁ ହୁଁ ଯାହା ହଉ ଭଲ ଆଉ।
ଲକଡାଉନ ରେ ଡୋଳି କିନ୍ତୁ ମନା କରିଥିଲେ କିନ୍ତୁ ଆମେ ଜବରଦସ୍ତି ଟିକେ ଦୋଳି ଲଗେଇ ଦେଇେଇଥିଲୁ।
ହୁଁ। ତମର ବା କଣ ଦୋଳି ପାଖରେ ବହୁତ ଭଲ ସଜାସଜି। ହୁଏ ଭଲ ହୁଏ। ମାଇକ ଫାଇକ ବାଜେ ବୋଧେ।
ମାଇକ୍ ପାଇକି ବାଜିବ ତିନି ଚାରି ଦିନ ମାଇକ୍ ଚାରି ଦିନ କତୁରୁ ଆମର ସଜା ହୁଏ ଡୋଳି କତିରେ ଆମେ ସବୁବେଳେ ଡୋଳି। ଖଣିରେ ହିଁ ଥୀଲୁ ରାତି ଏଇନା ସାତଟା ଆଠଟାରେ ଯାଇକିନା ଘରକୁ ଫେରୁ।
ହଁ।
ସାତଟା ଆଠଟା ପର୍ଯ୍ୟନ୍ତ ଯାଇକିନା ରହିବୁ ଡୋଳି ପରେ ଦୋଳି କତିରେ।
ଯା ହଉ ଭଲରେ ଏ ଯୋଉ ଭଲ।
ହଁ ଆପଣଙ୍କ ଗାଁରେ ହୁଏ ନା କି?
ହଁ ଆମ ଗାଁ ରେ ଲାଗେ ଦୋଳି। ଭଲ ଖେଳନ୍ତି ସବୁ ଯାଇକି ଛୁଆମାନେ ଆମେ ବି ଯାଉ। ଆମେ ବି ଦୋଳି ଲଗଉ ମାଇକ ବି ବାଜେ ଭଲ ନାଚୁ ଗୀତ। ଗୀତ ଗାଉ ସବୁ ରଜ ମହୋତ୍ସବ ବି ହୁଏ।
ହେଇଠି ଗାଁ ଲୋକମାନେ ନା ଆପଣ ମାନେ ହେଇକିନା ଲଗାନ୍ତି।
ନା ନା ଆମେ ସବୁ ଝିଅ ମାନେ ସବୁ ଯାଇକି ଛୋଟ ଛୋଟ ଛୁଆଙ୍କୁ ସବୁ। ଆମ ଠାରୁ ଯୋଉମାନେ ଛୋଟ ଛୋଟ ପୁଅ ପିଲା ସେମାନଙ୍କୁ ନେଇକି। ଆମେ ଡୋ ବାଁସ କାଟୁ ମାନେ ସା ହାଯ୍ୟ କରନ୍ତି ଆମକୁ ଆମେ ବି ଦୋଳି ଲଗଉ ସେମାନେ ବି ଖେଳନ୍ତି ଆମେ ବି ଖେଳୁ। ଏଇ ସବୁ ଆଉ ଭଲରେ ଭଲରେ ଚାଲେ ଆଉ।
ହୁଁ ଝିଅ ପିଲାଙ୍କ ର ତ। ଦୋଳି ଆଉ ରଜରେ ମାନେ ଝିଅ ପିଲା ମାନେ କିଛି କାମ କରନ୍ତିନି ନାଇଁ।
ନା ଝିଅ ମାନେ ରଜରେ କି କାମ କରିବେ। ଝିଅ ମାନେ କିଛି କାମ କରନ୍ତିନି ହାଁ।
ସ୍ତ୍ରୀ ଲୋକ ମାନେ ହିଁ ରୋଷେଇ ବାସ କରନ୍ତି ସେଦିନ ଚାରି ଦିନ ଯାକ।
ସ୍ତ୍ରୀ ଲୋକମାନେ ରୋଷେଇ ନ କଲେ ଖାଇବେ କେମିତି ସବୁ।
ହଁ କିନ୍ତୁ ମା ମାନଙ୍କ ପାଇଁ ରଜ ହିଁ ନ ନ ଥାଏ ନା ମା ମାନେ ସୁବେଳେ ଚୁଲି କତିରେ ହିଁ ଥାଆନ୍ତି।
ହଁ।
ଝିଅ ପିଲାମାନାନଙ୍କୁ କିଛି କରାଇ ଦିଅନ୍ତିନି କିନ୍ତୁ ମା ମାନେ ହିଁ ଚୁଲି କତିରେ। ଦେଖିବ ସବୁବେଳେ ରଜ କଣ ସଂକ୍ରାନ୍ତି କଣ ତାଙ୍କର ପର୍ବ କିଛି ନାହିଁ ସବୁବେଳେ ହିଁ ସିଏ ଥାନ୍ତି ଚୁଲି କତିରେ ନାଇଁ।
ହଁ ଚୁଲି କେତିରେ ଝିଅ ଜୀବନ ତ ଏଇ ଆଉ।
ହଁ।
ହଉ ଆଉ କଁ କୁହନ୍ତୁ।
ଆଉ ଏଇ ରଜ ପରେ ତ ସଇଲା ରଥଯାତ୍ରା ଆସୁନାହାନ୍ତି ଆମ ଗାଁରେ ଭଲ ହୁଏ।
ହଁ ଯିବି ବୁଲିକି ଆସବି ରଥ ବି ଟାଣିବି।
ହୁଁ।
ହଁ।
ଭଲ ହୁଏ ଏଠି।
ହଁ ରଥ ଟାଣିଲେ ଭଲ ଲାଗିବ ବି ବହୁତ।
ରଥ ଟଣା। ଭଲ ହୁଏ ଆମର ଏଠି ବହୁତ ମାନେ ରଥରେ ସବୁଥରକ ବର୍ଷା ହବ।
ହୁଁ ବର୍ଷା ହେଲେ ତ ବହୁତ ବଢିଆ ଲାଗିବ।
ବର୍ଷା ହେଲେ ବହୁତ ଭଲ ଲାଗେ ବି ଠାକୁର ଝୁଲି ଝୁଲି ଆସୁଥାନ୍ତି ସମସ୍ତେ ନାଚ। ନାଚନ୍ତି ସବୁ ଝୁଲି ଝୁଲି ସବୁ ନାଚନ୍ତି ଠାକୁର ଆସନ୍ତି ବଢିଆ ଦେଖାଯାଏ କିନ୍ତୁ।